ଆଜ୍ଞା ବନ୍ଧୁ ପଣାମ।
ଆଉ ବନ୍ଧୁ ଦେହ ପା ଭଲ ଅଛି।
ଆଜ୍ଞା ବନ୍ଧୁ ପ୍ରଣାମ।
ହଁ ବନ୍ଧୁ ପ୍ରଣାମ।
କଣ କରୁଛନ୍ତି ଆପଣ?
ହେଇ ଆମେ ଟିକେ ଆସିଛୁ ଚୁଟି କାଟିବା ପାଇଁ ଆଉ।
ଓହୋ ଏଇ ରଜରେ ଛୁଟି କାଟିବା ପାଇଁ ଆସ ଯିମିନା କଣ ରଜ ପାଇଁ। ଓ ହୋ।
ଝିଅ ମାନେ ସଜବାଜ ହେବେ ଆମେ ହବୁନି।
ନିଶ୍ଚିନ୍ତ ନିଶ୍ଚିନ୍ତ ବନ୍ଧୁ। ହେଇପାରିବେ ଆପଣ।
ବନ୍ଧୁ ଭଲ ଲାଗେ ସବୁ ମୋଉଜ ମସ୍ତି କଲେ ରଜରେ ନା ବନ୍ଧୁ?
ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ କଣ କରିଥିଲେ ସକାଳୁ?
ମୁଁ ହେଇ ବନ୍ଧୁ ହଁ ସକାଳୁ ଉଠିକି ଟିକେ ପଢାପଢି କରୁଥିଲି। ତାପରେ ଟିକେ ଆପଣ ତ ଜାଣିଛନ୍ତି ମୁଁ ନିତିଦିନିଆ ଇଏ ପଇସା କଥା ମାନେ ପ୍ରାଣାୟାମ କଲି ପ୍ରାଣାୟାମ କରି ସାରିଲା ପରେ ଘପରେ ଟିକେ ଏମିଠା ଆଉ ବେିଲପତ୍ର୍ ଟିକେ ଖଲି ଆଉ ଥାଲୁକୁରି ବାଟିକି ଖାଇକି ଯାଇକି ରାତି କି ଠାକୁରଙ୍କ ପୂଜା କରିକି ଠାକୁର ପଣଆମ ଦେଇ କି ଡ୍ରେସ୍ ଫେସେ ଶୁଖେଇ ଅଶିକି ଆସିଖା ଇସାରିଛି। ଏଇ ପଡୁ ଥିଲି ଆଉ।
ଆଉ ବନ୍ଧୁ ସମସ୍ତେ ଘରେରେ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ଆପଣଙ୍କର ଘରେ ସମସ୍ତେ ଭଲ ଅଛନ୍ତି?
ହଁ ବନ୍ଧୁ ନିହାତି ସମସ୍ତେ ଭଲ ଅଛନ୍ତି ଆମର।
ଆଉ ଆପଣ କଣ କରୁଥିଲେ ଆଜି ସକାଳେ?
ବନ୍ଧୁ ଆମେ ସକାଳୁ ଉଠିଲୁ ବନ୍ଧୁ ଆମେ ସକାଳୁ ଉଠିଲୁ ଆମ ପ୍ରତିଦିନିଆ କାମ କଲୁ ପ୍ରଥମେ ବ୍ୟାୟାମ କଲୁ ଯୋଗ କଲୁ ତାପରେ ବାସି ପାଣି ଟିକେ ପିଇକି ଦୌଡା ଦୌଡି କରିବାକୁ ଗଲୁ ସକାଳୁ ଆସି
ଆଜ୍ଞା।
ଟିକେ ମୁହଁ ଫୁଆଁ ଧୋଇକି ଗାଧେଇକି ବ୍ରଶ କରିକି ସବୁ କାମ ନିତ୍ୟ କର୍ମ ସାରିକି ତାପରେ ଠାକୁର ଘରୁ ଜୁଆର ହେଇକି ପୂଜା କରିକି ଠାକୁରଙ୍କୁ ଆସିଲୁ ଖାଇବାକୁ। ଖାଇବାରେ ଖାଇ ରୁଟି ଆଉ ବୁଟ ଡାଲି।
ଆଜ୍ଞାଁ ମୁଁ ଖାଇଥିଲି ରୁଟି ଆଉସତୁ ଶେଗୁଡ଼ା ଗୋଟେ ଦେହ ପାଇଁ ଭଲ ତ ସେଥି ପାଇଁ ଖାଇଲି।
ହଁ ସନ୍ତୁଳା ତ ପୁରା ଦେହ ପାଇଁ ଭଲ ଆଉ।
ଆପଣଙ୍କର ସଦୀରା ପଦିରା ହୁଏ ନା ଆ ପ
ହଁ ବନ୍ଧୁ ଆମର ନିହାତି ହୁଏ ଆମର ରାତିରେ ସନ୍ତୁଳା ହୁଏ ବନ୍ଧୁ। ଆମେ ସକାଳୁ କରୁନା।
ଆଜ୍ଞା ହ ଆମର ଟିକେ ସେଇଟା ଟିକେ ଓଲଟା ଆ ଆମର ଟିକେ ସକାଳୁ ପନିପରିବା ପରେିକ ସବୁ ସନ୍ତୁଳା ହୁଏ।
ବନ୍ତୁ ନିହାତି ନିହାତି ଯାହାର ଯୋଉଠି ପସନ୍ଦ ଯୋଉ ଜିନିଷ ଟା କରିବେ।
ଆପଣଙ୍କ ପରିବାରରେ ସମସ୍ତ ଲୋକ ଭଲ ଅଛନ୍ତି ନା?
ହଁ ବନ୍ଧୁ ନିହାତି ସମସ୍ତେ ଭଲ ଅଛନ୍ତି।
ଆପଣଙ୍କ ପରିବାରରେ କିଏ କିଏ ଅଛିନ୍ତୀ ତାହେଲେ?
ଏ ବନ୍ଧୁ ଆମ ପରିବାରରେ ଅଛନ୍ତି ଆମର ଆମର ତ ବଡ ପରିବାର ବନ୍ଧୁ ଜାଣିଛନ୍ତି ଆପଣ। ବାପାଙ୍କର ତିନି ଭାଇ ଆଉ ଦୁଇ ଭଉଣୀ। ଦୁଇ ଭଉଣୀ ବାହା ହେଇଯାଇଛନ୍ତି ଆଉ ତିନି ଭାଇ ଆଉ। ଆଉ ମୋ ବାପା ପ୍ରଥମ ଆଉ ତିନି ଭାଇ ସାନ ଆଉ ଆଉ ମୁଁ ମୁଁ ମୋ ଭଉଣୀ ମୋ ମୋ ବାପା ମୋ ମମି ମା। ଆଉ ମୋ ଦାଦା ମଝିଆ ବାପା ମଝିଆ ଖୁଡି। ଆଉ ତା ତାଙ୍କ ତଳ ସାନ ବାପା ସାନ କୁଡି ତାପରେ ସବା ସାନ ଦାଦା ଖୁଡି ଆଉ ତାଙ୍କ ସାନ ପୁଅଟେ। ଆଉ ଗୋଟେ ମୋର ସାନ ଭଉଣୀଟେ ଆଉ
ଆଜ୍ଞା।
ଆଉ ଆପଣଙ୍କର ବଡ ପରିବାର ନା ସାନ ପରିବାର
ଆଜ୍ଞା ମୋରମଦ ବି ବହୁତ ବଡ କରିବା ମୋ ବାପାକି ମାନେ ମୋ ବାପାଙ୍କୁ ଲଗେଇକି ମୋର ଯଉ ଦୁି ଚାରି ବାପା ଅଛି। ମୁଁ ବଡ଼ ବଡ଼ବ ମୋ ବାପା ତାପରେ ମୋ ବଡା କଣରେ ମୋ ବାପୁ ବାପା ମା ତାପ ମୁ ଆଉ କ ହଁ ଦଟା କଡ଼ି ତାପ ତୁମ ଚା ସମକୁଡ଼ି ଆଉ ମୋ ସାନଦାଦଙ୍କର ଦିଟା ଝିଅ ଆଉ ଆମେ ହଉଛୁତିନି! ବନ୍ଧୁ ତାପରେ ଯେମିତି ମୋ ବଡପାଙ୍କର ଗୋଟେ ପୁଅ। ଆଉ ମୋ ଆଉ ମୋର ଜଣେ ବି ପିଉସୀ ଅଛନ୍ତି ତାଙ୍କର ବି ତିନିଟା ଝିଅ ଆମର ଭୁଟପଡ଼ ପରିବର
ଆଉ ବନ୍ଧୁ ଗୋଟେ କଥା ପଚାରିବି? ଆଉ ବନ୍ଧୁ ଆପଣଙ୍କ ଆଡେ କେମିତି ରଜ ପାଳିତ ହୁଏ ପର୍ବ?
ବନ୍ଧୁ ଆମର ତ ଜାଣିଛନ୍ତି ରଜା ପୂର୍ବ ଦିନ ହଉଛି ସଜବାଜ। ଝିଅ ମାନେ ସଜବାଜ ହୁଅନ୍ତି। ମେହେନ୍ଦୀ ଲଗନ୍ତି, ମୁଣ୍ଡ ସଫା କରନ୍ତି ତା ପର ଦିନ ଆମର ତା ପୂର୍ବ ଦିନର ରଜ ଦୋଳି ସବୁ ପ୍ରସ୍ତୁତ ହେଇଯାଇଥାଏ। ତାପରେ ରଜ ଦିନ ତ ଆମର ହଁ ହୁଏ କଣ କହିଲି ପୋଡ ପିଠା ହୁଏ। ଦୋଳି ଖେଳନ୍ତି, ପୋଡ ପିଠା ଖାଆନ୍ତି, ପାନ ଖାଆନ୍ତି ଆମର ସମସ୍ତ ଝିଅ ମାନେ ଘରେ ମାନେ ସମସ୍ତଙ୍କ ଘରେ ଯାଇକି ନମସ୍କାର ହେଇକି ଖିଆ ପୋଡ ପିଠା ଖାଆନ୍ତି। ସମସ୍ତଙ୍କ ଘରେ ଡାକନ୍ତି ବି ତାଙ୍କୁ ଖାଇବାକୁ ଆଉ ଏଇଭଳି ଆମର
ଆଉ ବନ୍ଧୁ ଡାକନ୍ତି ତ ସନ୍ଧ୍ୟାବେଳେ ଖାଇବାକୁ ଖରା ବେଳେ ଆଉ ରାତିରେ ତମାନେ ଖାଉନ? ନଥିବେ ଆପଣ କଡେ ବି
ଆଜ୍ଞା ଆଜ୍ଞା। ଆପଣଙ୍କ ଆଡେ କୋଉ ଭଳିଆ ପାଳନ କରନ୍ତି ରଜ?
ଆମର ତ ବଢିଆ ଆକାରରେ ହୁଏ ପାଳନ
ଆଜ୍ଞା। ଆପଣଙ୍କର ପଟଦୋଳି ଲାଗେ ନା?
ଆମର ବନ୍ଧୁ ବଢିଆ। ସବୁଆଡେ ସବୁ ଗଛରେ ପଟା ଦୋଳି ଗୋଟେ ଗୋଟେ ଝିଅମାନେ ଆସନ୍ତି ଖେଳନ୍ତି। ପୁଅମାନେ ଖେଳନ୍ତି ଆଉ ବାଗୁଡି ଖେଳ ହୁଏ। ଆଉ କିତକିତ ଖେଳ ହୁଏ।
ଆଚ୍ଛା।
ଆଉ ପଟାଦୋଳିରେ ତ ଯୋଉ ମଜା ଜାଣିଥିବେ ଆଉ।
ଆଚ୍ଛା ଆଛା ନିଶ୍ଚିନ୍ତ ନିଶ୍ଚିନ୍ତ। ହଉ ବନ୍ଧୁ ଆପଣଙ୍କ ଦେହ ଭଲ ଅଛି?
ହଁ। ବନ୍ଧୁ ନିହାତି ଆମ ଦରର ସମସ୍ତେ ଭଲ ଅଛନ୍ତି ଶକୁୁଶଳ ଅଛନ୍ତି।
ଆଉ ବନ୍ଧୁ ଦେହ ପା ସମତଙ୍କର ଭଲ?
ଆଜ୍ଞା ଆଜ୍ଞା। ମାନେ କାଲି ଯିବାର ଥିଲା ଗୋଟେ ଜାଗାକୁ ତ ସେ ଜାଗାକୁ ତ ଯାଇପାଇଲି। ବର୍ଷା ଆମ ଆଡେ ପ୍ରବଳ କାଲି ହଉଥିଲା। ହଁ ଦୁଇ ପହରେ।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
ତ ସେଥିଲାଗି ବନ୍ଧୁ ଜୋରରେ ବର୍ଷା ହଉଥିଲା। କିନ୍ତୁ ବର୍ଷାରେ ହୁଁ। ବିଜୁଳି ବିଜୁଳି ବି ବହୁତ୍ ଜୋରସେ ମାରୁଥିଲା। ଆମ ଏପଟରେ ପଶୁ ପକ୍ଷୀ ମାନେ ଯୋଉ ଚାରିପାଖେ ପଶୁ ଆମର ଯୋଉ ଗାଈ ହୁଅନ୍ତୁ କିଛି ବି ସେମାନଙ୍କ ଭିତରୁ ମାନେ ଦି ତିନି ଜଣ ଦିଟା ଗାଈ ଗୋଟେ ଷଣ୍ଢ ମାନେ ଏମିତି ଯୋଉ ବିଜୁଳି ଯୋଉ ମାରିଛି ସେଥିରେ ତାଙ୍କର ଦେହାନ୍ତ ହେଇଯାଇଛି।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
ହୁଅନ୍ତୁ ନ ନଅନ୍ତୁ ବର୍ଷା ତ ହଉନି ହଉନି ଏମିତି ବି ବର୍ଷା ହଉଛି। ଆଜ୍ଞା। ଏମାନେ ଏତେ ଜୋର ବର୍ଷା ଘଡଘଡି ମାରିଚି। ଆଜ୍ଞା। ତ ମାନେ ପଶୁ ପକ୍ଷୀଙ୍କର ବି ବହୁତ କ୍ଷୟକ୍ଷତି ହଉଛି।
ସବୁ ଆମ ମଣିଷଙ୍କ ପାଇଁ।
ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ।
ପ ଅ ଆମ ଚାରିପଟେ ମାନେ ସେ ଯେଉଁ ଗଛ ପଛ କାଟୁଛନ୍ତି ସବୁ ଖରାପ ଇଏ କରୁଛନ୍ତି। ଆମ ପ୍ରକୃ ତି ର ଖରାପ ହଉଛି ସେଇ ଯୋଗୁ ଏସବୁ ହଉଛି। ଜାଣିଲେ।
ଆଜ୍ଞା ଆଜ୍ଞା।
ଆଉ ।
ଯୋଉ ଆମର ରହିଛି ଆଦିସ ଅରଣ୍ୟ ଥିଲା ଘଞ୍ଚ ଅରଣ୍ୟ ଥିଲା ଯୋଉଠି କି କି ମାନେ ବହୁତ ମାନେ ଲୋକମାନେ ତାକୁ ସବୁ ସୁରକ୍ଷା ସୁରକ୍ଷା କରି ରଖୁଥିଲେ। ଆଜ୍ଞା। ଗଛବଛ କାଟନ୍ତିନି। ଏବେ କିନ୍ତୁ ବହୁତ ନୃସଂଶ ମଣିଷ ଗଛ କାଟି ଦଉଛନ୍ତି। ହଁ ସେମାନଙ୍କର ରହିବା ସ୍ଥାନ ବି ହଡପ କରି ଦଉଛନ୍ତି। ତ ସେଇ ତ ସବୁ ହବ ନା ବନ୍ଧୁ ଆଉ କଣ କରିପାରିବା ଆମେ।
ହଁ ବନ୍ଧୁ କଣ କରିପାରିବା ଆମେ।
ଆଜ୍ଞା।
ଯାହା କରୁଛନ୍ତି କରୁଚ ଏତେ ଆଉ କଣ କରିବା ଆମେ ବନ୍ଧୁ।
ଏଇ ସବୁ କ
ଆଉ ବନ୍ଧୁ ଆପଣଙ୍କର ଲୋକ କିଛି ହେଇନାହାନ୍ତି କି? ଆଜି କାଲି ବିଜୁଳିରେ ତ?
ନାଇଁ କିଛି ହେଇନାହାନ୍ତି। କାଲି ଯାହା ହଉ ଭଗବାନଙ୍କ ଦୟାରୁ କିନ୍ତୁ କ କଣ କରିବା ଗାଈ ମାନଙ୍କର ବହୁତ କ୍ଷତି ହେଇଛି। ଆଉ ସେଥିଲାଗି ବର୍ଷା ଦିନେ ମାନେ ଯଦି ବିି ଆଜ୍ଞା ଆଜ୍ଞା। । ତ ବନ୍ଧୁ ଆପଣଙ୍କ ଗୋଟେ ବେଳେ ଖାଇବାକୁ କଣ ହୋଇଛି?
ବନ୍ଧୁ ମୁଁ ଜାଣିନି ମୁଁ ପ ଟିକେ ଚାଲି ଆସିଛି ଚୁଟି କାଟିବା ପାଇଁ ଜାଣିଲେ ତ କହୁ ।
ଆଜ୍ଞା ଆଜ୍ଞା।
ଆମର ସୋୟାବିନ୍ ମାନେ ମିଲ୍ ମିକର୍ ସୋୟା ତରକାରୀ ପଡିଥିଲା। ପାଣି ରେ।
ଆଜ୍ଞା ଆଜ୍ଞା।
ଭାତ, ଡାଲି ଏ ସବୁ ହେଇଥିବ ଆଉ।
ହଁ ବନ୍ଧୁ ଆପଣଙ୍କର ମା ଆଉ ଭଉଣୀ କଣ ଆସିବାର ଥିଲା ଆସିଲେ?
ନା ବନ୍ଧୁ ଆସିବେନି। ଭାଇ ଯିବେନି ତ। ଭାଇ କହିଲେ ଯେ କାମ କରିବେ ତାଙ୍କର ଅଫିସ କାମ କରିଦେବେ ମୁଁ ଏଇ ଆମର ମୋବାଇଲରେ ଆଉ ସେଥିପାଇଁ ମା ଆଉ ଆସିବେନି। ଆଉ ଭଉଣୀ ଆସିବେନି ଦିଦି ତ ପାଖରେ ଅଛନ୍ତି ମା ତ ଭାଇ ଗଲେନି ସେଥିପାଇଁ ରଜ ପାଇଁ ରହିଗଲେ ଆ କଣ କରିବା। ଆସିଥିଲେ ବହୁତ ମଜା ମସ୍ତି ହେଇଥାନ୍ତା କେତେ ଦିନ ପରେ ଆସିଥିଲା। ଭଣଜା ଆସିଥାନ୍ତା ନା ଆଉ ଏ ଆସିବେନି ବନ୍ଧୁ ଖାଲି ମା ଆସିଯିବ ବୋଧେ ଆଉ ଘର ଆମର ଏଠି ଅଛି ପଚିଶ ତାରିଖ। ନା ଏକୋଇଶ ତାରିଖ ତାପରେ ତାଙ୍କର ଅଛି ଶୁକ୍ରବାର ହଉଛି ତାଙ୍କର ଛବିଶ ତାରିଖ ଅଛି ରିସେପସନ ମାନେ ଚଉଠି। ସେଥିପାଇଁ ମା ଆସିବେ କେବଳ ଆଉ ଦିଦି ଆଉ ଆସିବେନି ଆଉ। ଏଇ ସବୁ ବନ୍ଧୁ କଥା ଆଉ ଆଉ କଣ କହିବା ବନ୍ଧୁ।
ଯଦି ବି ହେଇଯାଉଛି ମାନେ ଫୋନରେ କାମ କାହିଁକି ସେ
ହଁ ସେ ସେଥିପାଇଁ କଲିକତା ପରେ ଯିବେ ଆଉ। ଆଉ ବନ୍ଧୁ ସବୁ ଶକୁଶଳ ଶକୁଶଳ ଅଛନ୍ତି?
ନ୍ତୁ ଟିକେ ରଖୁଛି ପରେ ଆପଣଙ୍କୁ କଲ କରିବି ଆଉ ନମସ୍କାର।
ଆଜ୍ଞା ବଧୁ ନମସ୍କାର ଆଜ୍ଞା ଆଜ୍ଞା।